ହ୍ୟାଲୋ।
ଆଁ ଓ
କଣ କରୁଛ? ମୁଁ ତ ଏଇ ବାହାରେ ବସିଛି ଟିକେ ପଟ ପଟ। ହଉଛି।
ହଁ ହଁ
ଖରା କେମିତି ହଉଛି ତମ ଆଡେ?
ହଁ
ହ୍ୟାଲୋ। ହ୍ୟାଲୋ। ଶୁଭାଯାଉନି।
ଶୁଭିଲା। ନାଇଁ ଶୁଭିଲା ନାନୁହେଁ କଥା।
ହଁ ଶୁଭିଲା।
ହେଲା ମୁଁ କହିଲି କଣ କି କଲି ଟିକେ ହ୍ୱାଟସପ ଆଜି ଖରା ଟା ବି ସେଭଳିଆ ହେଇଛି ଆଉ ତମ ଆଡେ କାଲି ସେମିତି ବଷା ଟା ହେଇଥିଲା ନା ହେଇନି।
ଆଜି ହଁ କାଲି ଆମର ଗୋଟେ ବର୍ଷା ହେଇଥିଲା ବର୍ଷାକୁ ପବନ ଟିକେ ହେଇଥିଲା ଘଡଘଡି ହେଇଥିଲା। ସେ ଆଜି ପୁରା ଖରାକୁ ଗୁଳୁଗୁଳି ପ୍ରବଳ।
ମାନେ କାଲି ଯେତିକି ବର୍ଷା ହେଇଥିଲା ଆଜି ଖରାରେ ସବୁ ପା। ଯେତିକି ପାଣି ଆଜି ଖରାରେ ସବୁ ଟାଣି ନେଇ ସାରିଲାଣି ଏତେ ଜୋରରେ ଖରା ହଉ। ମ ବାାର ଆପ
ନାଇଁ ଘରର କୁଆଡେ ଯିବ ଛୁଆଙ୍କୁ ନେଇକି ସେଇ ଯେମତି ଆଉ ଆଗରୁ ଖ ସେ ଦୋଳି ରଜ ହବ ମାନେ ସେ କାଁଳିଆ ପାଗ ପୁରା କରିବ ରଜ ପାଗ ଦିଏ କୁହନ୍ତି ରଜ ପାଗ କାହିଁ ସେମତି ସେମିତି ନାଇଁ
କଣ ଖରା ଅଛ ନା
ଖରା ଯେମିତି ହଉଛି କୁଆଡ଼େ କୁଆଡେ ଯିବ କୁଆଡ଼େ ବି ରଜରେ ବୁଲିବ
ରଜ ଯଦି ବୁଲିଯିବୁ ସନ୍ଧ୍ୟା ବେଳିଆ ଆଉ ତ ଏବେ ଦିନରେ ତ ଏତେ ମାନେ
ଧୂପ ଟାଇମରେ
ହଁ
ହଁ ଧୂପ ଟାଇମ ରେ ମାର୍କେଟ ଫାର୍କେଟ ହେଲା ଆ ଏଠି ଆମର ପଲିସ୍ରୀ ମେଳା ପଡିଛି ଉ ଯେ ରଜରେ ସବୁବେଳେ ପଡେ ଆ ଦଶ ବାର ଦିନ ପୁରା ରହିବ
କି ମେଳା ହୁଏ
ପଲିଶ୍ରୀମେଳା ପଡେ ଯେମିତି ମିନା ବଜାର ନୁହଁ ଏଠି ସେମତି ପଲିଶ୍ରୀ ମେଳା ପଡ଼େ ସବୁ ପିଠାଠୁ ଆରମ୍ଭ କରିକି ସବୁ ଘର ଜିନିଷ ଖଟା ସେଇ ଯୋଉ ହୁଁ କଣ ସବୁ ମସଲା ଗୁଣ୍ଡ ସବୁ ହାତ ତିଆରିରେ ସବୁ କରନ୍ତି ଚାର ସେ ସବୁ ରୋଷେଇ ମାନେ ଗ୍ରୋସରୀ ଆଇଟମ ସବୁ ମିଳେ
ଓ ହୋ ମାନ ହାତ
ହଳଦି ଗୁଣ୍ଡ ସେରା ତ ସ ସବୁ ଆଣନ୍ତି ହାରି ହଳଦୀ ଗୁଣ୍ଡ ମଶା ଉ କଣ ହେରା ଧୂପ କାଠି ଫୂପ କାଠି ସବୁ
ଖାଲି ଗ୍ରୋସରୀ ନା କପଣଙ୍କ ସତ
ସବୁ ପଡେ ସବୁ ଷ୍ଟେସନାରୀ ଫେସନାରୀ ସବୁ ଛୁଆଙ୍କ ଖେଳନା ଖାଲି ପଇସା ଥିବା ଦରକାର ପଇସା ନେଇକି ଚାଲ
ଓ ହୋ
ପୁଅ କ ହଁ ନିଏ ନଣନ୍ଦ ହେରିକା ଯାଉ ପାର୍କ ଯାଉ
ହଁ ହଁ
ତାକୁ ଏପଟେ ନେଇକି ବୁଲେଇ ଦେଇକି ଆଣୁ ତା ବାବା ସାଙ୍ଗରେ ଟିକେ ବୁଲୁ
ଆଉ ରଜକୁ ଆଉ କୁଆଡେ ବୁଲା ବୁଲିି ଆଉ କ
ରଜରେ ଘରକୁ ତ ଯିବି ନଣନ୍ଦ ହେରିକା ଆସିଛନ୍ତି ତାଙ୍କ ସେ ବି ଆସିଥିଲେ ଘରକୁ ନ ଯାଇଥିଲେ ବି ତାଙ୍କ ସାଙ୍ଗରେ ବୁଲାବୁଲି ହୋଇଥାନ୍ତା ସେମାନେ ଆସିଛନ୍ତି ଆମେ ତ ଘରକୁ ଯିବୁ ଏଇ ପାର୍କ ଫାର୍କ ଯାଉ
ପାର୍ଙ୍କ ସେଇଠି ତମର ପାଖରେ
ପାକ ହଁ
ରଜ ଦୋଳି ଦେଖିବନି ମାନେ ରଜ ଦୋଳି ଖେଳ ତେ କୋଉଠିକି ଯିବନି
ପଢେ ହଁ ପଢେ। ଦି ତିନିଟା ଜାଗାରେ ଦୋଳି ପଡେ ଏ ଖରାରେ କେ ବି ଦୋଳି ଖେଳି ଯିବ ଯୋଉ ଖରା ହଉଛି ଯଦି ଯିବ ଏଇ ଆଠଟା ନଅଟା ଭିତରେ ଯିବ ଦଶ ତି ଚାରିଟା ରେ ଆସିବ ତ ତମେ ରୋଷେଇ ସାରିଥିବା ଦକାରେ ଆର ବର୍ଷ ତମେ ନ ଦ ଆସିଥିଲେ ମାମୁ ଶଶୁରଙ୍କ ଝିଅ ସେମାନେ ଯାଇଥିଲୁ ଯାଇଥିଲୁ କ କପିଳାସ ପାର୍କ ଡିଅର ପାର୍କ ଅଛି ସେଇଠିକି ଯାଇଥିଲୁ। ଯୋଉ ଖରା ଯୋଉ ଇଏ ଛୁଆଙ୍କୁ ବା ଧରିକି ବାାଇଆ ହେଇଗଲୁ ଆମେ। ଗୋଟେ ହୋଟେଲ୍ ରେ ଖାଇୁ ଯେ ସେ ହୋଟେଲ୍ ଖାଇବା ଟା ପୁରା ବାଜ୍ୟ କପିଳାସ କେବେ ଦେଖିନ
ନା ମାନେ କପିଳାସ ଯାଇଛକି ହଁ ମୁଁ ଯା
ମୁଁ ହଁ ଯାଇଛି ବାହାଘର ପୂର୍ବରୁ ଯାଇନି ଆଉ ବାହାଘର ପୂର୍ବରୁ ଯାଇଥିଲି।
ଓହୋ। ସେଠ ନା ଗଛ ଫଛ ସବୁ ଅ
ହଁ ପୁରା ପାହାଡ଼ ଉପରେ କପିଳାସ ସେ କପିଳାସ ମନ୍ଦିର ଉପରେ ଆହୁରି ଅଛନ୍ତି ସୀତା ଏନ୍ତୁଡ଼ିଶାଳ। ସିତା ଏନ୍ତୁଡ଼ିଶାଳ ସେଠି ଅଛନ୍ତି ଭଲ ସେ ଜାଗାକୁ ଗଲେ ପୁରା ଥଣ୍ଡା ଥଣ୍ଡା ଲାଗେ ଖରା ଗରମ କିଛି ଜଣା ପଡେନି ବା ଶାନ୍ତି ଲାଗେ ମନ୍ଦିର ତ
ଣ ଯାଇଛ ନା କାନ ଅ ହ୍ୟାଲୋ।
ହଁ ଆଜି କଣ ରୋଷେଇ ହେଇଥିଲା?
ଆମର ଝୁଡ଼ଙ୍ଗ ଭଜା କରିଥିନୁ ଡାଲି ମୁଗ ଡାଲି ଆଳୁ ଭ ଆ ଜାଗାଗଛ ଶାଗ ଏମତି କରିକି ଆଜି ତ ଶନିବାର ଆଉ କଣ କରି ଧନ୍ୟବା
କାଲି ରଜ ଟା ଫାଷ୍ଟ ରଜଟା ଆଇଁଶିବାର ପଡୁଛି ଆଉ।
ହଁ ଯେ କାଲି କଣ ଅମାବାସ୍ୟା କହୁଥିଲେ କାଲି ଅମିଷା ରହୁନି ପହ ଦିନକୁ ରହୁଛି କିନ୍ତୁ କହୁଥିଲେ କା
ସେ ଲେଖିଛି ସଂକ୍ରାନ୍ତି ଅମାବସ୍ୟା ଗୋଟେ ଦିନରେ ପଡ଼ୁଚି ପର ଦିନ।
ହ ମୁଁ ବା ସେଇଆ କହୁଛି ଆମ ବା ବୋଉ ଆମ ଦେଇ କହୁଛନ୍ତି ନା।
ନାହିଁ ମୁଁ ତ କ୍ୟାଲେଣ୍ଡର ରେ ଦେଖୁଥିଲି ମତେ ଦେଇ କହିଲା କାଲି ସଙ୍କରାନ୍ତି ଅମାବାସ୍ୟା ବୋଲି ମୁଁ କ୍ୟାଲେଣ୍ଡର ରେ ଦେଖିଥିଲି ପଅର ଦିନ।
ହଁ ଦେଖଉଛି ମାନେ ସଂକ୍ରାନ୍ତି। ନଖ ମୁଁ ମୋର ଖାଇବି ତମେ ତମର ବାରୁଥା ଦି ଦିନ ମା ଦିଦିନ ଆମେ ସେ ଦି
ଆସୁନ କେବେ ଢେଙ୍କାନାଳ ବୁଲି
ହଁ ଯିବା। କହିଛନ୍ତି ତା ବାବା ଯେ ଅଛି ପୁରୀ ଯିବାର ଘଟ ଗାଁ ଯିବାର ଦେଖିଆ। ଜମା ଚେହେରା ହଉନି ଛୁଆ କଣ ହେଇଛି?
ତାକୁ ଘୋରା ଦଉନ ଖାଇଆକୁ
ଟୋଟଲ଼ କାଇଁ ଦିଆ ହେଇନି ଘୋରା ଫୋରା।
ଘୋରା ତ ମିଳେନି ତାକୁ ଘରେ କରିକି ଦବ ଯୋଉ ଉଷୁନା ଚାଉଳ ଭାତ ରୋଷେଇ ହଉନି ଆମର ଚୋରା
ହୁଁ ହୁଁ
ଉଷୁନା ଉଷୁନା ଚାଉଳ ଉସୁନା ଚାଉଳକୁ ଗୋଟେ ରାତିରେ ବତୁରଇ ଦବ ମୁଠେ ଚାଉଳ ମୁଠେ ବତୁରେଇ ଦେବା ତା ସାଙ୍ଗରେ ଗୋଟେ ଟା ଦିଟା କାଜୁ ପକେଇଦବ ଆଲମଣ୍ଡ ଦିଟା ପକେଇବ ଯୋଉ ସୋଲା ବୁଟ ସେଥିରୁ ଚାରି ପାଞ୍ଚଟି ପକେଇଦବ ସ ଖାଲେ ତାକୁ ପୁରା ବତୁରିଯାଇଥିବ ତାକୁ ଗ୍ରାଇଣ୍ଡର କରିଦବ ଗ୍ରାଇଣ୍ଡର କରିବ ପୁରା ଯେମିତି ପିଠାଉ ଆଣଟା ଯେମିତି ପୁରା ପାଲସ ହଉନି ସେମିତି ହବ ତାକୁ ଟିକେ ପାଣି ମିଶେଇ ଖାଲି ଆଉ ଟିବ ଗ୍ୟାସ୍ ହଉ ହିଟର ହଉ ଆଉ ଟିବ ହଁ ସେ ଦେଖିବ ଟିକେ ଆଉ ତାର ଅଲଗା ବାସ୍ନା ଆସିବ ପୁରା ଆଉଟେଇ ହେବ ପୁରା ଶୁଖିଲା ହବନି କି ପୁରା ପାଣି ହବନି ସେଠି ହେଇଗଲେ ପାଞ୍ଚ ଦଶ ମିନିଟ ଆଉଟିବ ତା ହେଇଗଲେ ତାକୁ ହେଇ ଖାଇବା ଦବ ଛୁଆଙ୍କ ହଁ ହଁ ଛୁଆଙ୍କ ଦେହ ଲାଗିବ ମୋ ବଡ ପୁତୁରା ଟା ଆଜି ପର୍ଯ୍ୟନ୍ତ ଖାଉଛି ମୋ ପୁଅ ଟା ଦେଢ ବର୍ଷ ଦି ବର୍ଷ ଖାଇଲା ଆଉ ଖାଇଲାନି ପୁଅ ଖାଏ ପୁଅ ଦେଢ ବର୍ଷ ପରେ ଖାଇଲା ହଁ ପୁଅକୁ ଦେଇଥିଲି
ଓହୋ କାଲି ଘର କଣ କୁହନ୍ତି ଜାଣ ନିଜଟା କଣ ଖାଆନ୍ତି ବୋଉ ତ କିଛି ଜାଣିନାହାନ୍ତି
ଛୁଆଙ୍କୁ ଜଣେ ଏଇ ମୋ ଶାଶୁ କଣ ଜାଣନ୍ତି ମୋ ଶାଶୁ ଛୁଆଙ୍କୁ ତେଲା ଫେଲ ଟିକେ ମାରି ଦେଇକି ଘସାମୋଡା କରନ୍ତି ନା କହିବେ ମୋତେ ତ ଆସେନି ମୁଁ ତ ମୋ ଛୁଆର କରିନି ତମ ଛୁଆର କେମିତି କରିବି କେଇଆଣେ ନା କୁ ଜେଜେମା ଆଈ ମାନେ କିଛି କରନ୍ତିନି ଆଇ ମାନେ ସବୁ କରିକି ତାଙ୍କ ନାଁ ନାହିଁ।
ସେଇଆ ପା
ମାମୁ ଘରୁ ମାମୁଁ ଅଜା ଆଈ ଏତେ କରିକିବି କଣ ଟା କରୁଛନ୍ତି ତମ ବାପଘର ଖାଲି ଟିକେ କଥାରେ ବାପଘର।
ହୁଁ
ଆମ ଶାଶୁୁ ସେଇ ପିଠା ପଣା ପୂଜା ପର୍ବରେ ଓଷା ବାରରେ ଓଷାବାର ପୂଜା ପର୍ବରେ କିଛି ନାହିଁ ତ କିଛି ତ ଜାଣିନାହାନ୍ତି ପିଠାପଣା ମୁଁ ଆସିିଲିଣି ଚାରି ବର୍ଷ ହେଲା ପିଠା କଣ ଆଙ୍କ ଘରେ ମୁଁ ଦେଖି ଚକୁଳି ପିଠା ଛଡା ଆଉ କିଛି ନାହିଁ।
ହଁ ହଁ
ପୁଅ କେତେବେଳେ ଶୋଇବ
ହଁ ସେ ଆକୁ ଖୋଇଦଉଛି ଖୋଇ ଦେଇ ସାଇନେ ଶୋଇଦେବି। ସିଏ ହେଇନା କଣ ଶୋଇବ ଶୋଇବାରେ ମଧ୍ୟ କେତେ ଟାଇମ ନେଉଛି
ହଁ ଛୁଆ ତ ସେଆ କରିବେ ଆମେ ତ ଏଇନା ଭୋଜି ଖାଇ ଯିବୁ। ପୁଅ କୁ ତ ସେ ତ ଖାଇଦିଅ ଖାଇବନି ପୁଅ। ତା ଖାଲି ଖୁଆଇବା କଥା ଟିକେ ଜବରଦସ୍ତ ସେ ତ କାନ୍ଦି
ଖାଇ ଭୋଜି ଖାଉ ଭୋଜି ଖାଉ ଆଉ
ହଁ କାଲି ତ ଯିବୁ ଦେଖିବା ଭାବୁଛିି ସକାଳ ବେଳେ ଯିବି ନା ଉପର ବଳେ ଯିବି ଭାବୁଛି ଉପରବେଳେ ଯୋଉ ଖରା ଆଉ ବର୍ଷା ବର୍ଷା ଉପର ଓଳି ନଗଲେ ଯାଇକି ପହରଦିନ ଯଦି ଯିବୁ ଯିବୁ ମଝିରେ ଯଦିନ ବାପା ବୋଉ ଖାଲି କହୁଛନି କାଲି ପଳେଇ ଆସ। ହଉ ଆଉ। ହଉ ମୁଁ ରଖୁଛି।
ହଉ।
ହଉ ରଖୁଛି ଆଉ।